ହ୍ୟାଲୋ!
ହଁ।
ହଁ କୁହ କଣ କରୁଛ?
ଏଇ ବସିଛି ଘରେ ଆଉ କଣ କରିବି?
ଆଉ କଣ କୁହ ଆଉ ଘର କଥା କଣ ହେଲା?
ହଁ ଘରଟା କରିବା ଆଉ ଘରଟା ପଛକୁ ଟିକେ ବଢିବାର ଅଛି ବାର ଫୁଟ ଖଣ୍ଡେ
ହ
ଆଉ ଆଗକୁ କଣି ବାର ପଢେଇବାର ଅଛି ପିଲର ପାସ୍ କରିବାର ଅଛି। ପାଞ୍ଚଟା ନି ଦୁଇ ପାଞ୍ଚ ପାଞ୍ଚଟା
ଚାରିଟା ପିଲର କଦ ହେଇଯିବ
ଚାରିଟାରେ ହବନି ପଛ ଆଡକୁ
କାଇହିଁ ପଛର ଦିଟା ଆଗରେ ଦିଟା କରବନି ହଁ।
ନାଇଁ ପଛକୁ ଦିଟା ହବନି ପଛକୁ ତିନିଟା ହବ ଏପଟ କଣ କ ଏପଟ ପଶ୍ଚିମ କଣ ଗୋଟେ ମଝିରେ ଗୋଟେ ସେପଟେ ପୂର୍ବ ଦକ୍ଷିଣ କୋଣକୁ ଗୋଟେ ତିନିଟା ପିଲର ହବ ଆଗକୁ ଦିଟା ହବ ଇଏ ପାଇଁ ସ୍ପଟକ ପାଇଁ
ହୁଁ ଆଗରେ ତ ଦିଟା ହିଁ ହବ ହଁ।
ପାଞ୍ଚଟା ପିଲର ଏକ ଦୁଇ ତିଣ୍ଟା ଭେଣ୍ଡ ପୁଡ଼ିବ ତିନ ଚାରି ଚାରି ଦୁଇ ଚାରି ଇଏ ଆଗର ହଉଛି, ଏକ ଦୁଇ ତିନି ଚାରି ହାତଟା ବି ଏ ପଡିବ ବେଣ୍ଡ ପଇଲା ପରେ ଯାଇକି ତଳ ବେଣ୍ଡ ପଲା ପରେ ଉପର କଥା ପୁଣି ଉପର ବେଣ୍ଡ ଅଛି ଆଉ। ପୁଣି ତାପରେ ସେପଟ ଝରକାଟାକୁ କାଟିକି ପଟ ତିନିଟିକି ଝର କଟା ସାଇଜ ରେ କାଟିବାକୁ ପଡିବ। କଟିକି କରିବାକୁ ପଡିବ ସେଟା ଏପଟ ପଶ୍ଚିମ ବରୋଡ଼ା।
ସେପଟ ଟ ପୁରା ବଣ ଜଙ୍ଗଲ ହେଇକି ରହିଛି ସେପଟ ଟା କରିବା ନା ଝରକା
ଥଣ୍ଡା କରିଦବା ନାଝରକାର ନହେ ବା ଆଉ କୋଉ କୋଠି ଝରକା କରିବ
ହଁ ତ ତର କଉ କର ହୁଁ ହେଲେ ଯଦି କରିବା ତାହେଲେ କଣ କଲେ ଟିକେ ଉଚ୍ଚ କରିବା ଆମ ଝରକା ଲେବୁଲ ଟା ଟିକେ ଉଚ୍ଚା ରହିବ
ସରକାର ବୁଲଟ ଉଠ
ହଁ ଟିକେ ଉଚ୍ଚାର ରଖିକି ତାକୁ ସଟର ଲଗେଇଦବା ଯୋଉ ଜାଜିବା ବାଲା ଯୋଉ ଆସୁ ଶୁଭୁନି। ସେଇଟା ଆଗ ଲଗେଇ ଦେ ନ ଦେଲେ ହବନି ଆଉ ସ୍କାଏ ଲାଇଟ୍ ଗୁଡାକରେ ବି ସବୁ ସେଗୁଡା ଲଗେଇବାକୁ ପଡିବ ଓ ହେ ଜାଲି ଗୁଡ଼ା ଆଗ।
ହଁ ସ୍କାଏଲାଇଟ୍ ଲୁହା ସାଙ୍ଗରେ ଓ ୱେଲ୍ଡିଙ୍ଗ କରିକି ଲଗେଇଦେଲେ ଲଗେଇବାକୁ ପଡ଼ିବ। କିଛି ଆସିବେନି ହେଇଟା।
ହଁ ସ୍କାଏ ଲାଇଟରେ ଜାଲି ଲଗେଇଦେଲେ ହବ ଝରକା ରେ ବି ସବୁ ଜାଲି ଲଗେ ଦେଲେ ହବ।
ହଁ। ଲଗେଇଦେଲେ ହବ ଆଉ ଏପଟେ ଝରକା ଟା ହେବ। ଦକ୍ଷିଣ ପଟକୁ ଝରକାଟା ସେପଟୁ ଝରକା ଟା ଲାଷ୍ଟ ଘର ଝରକାଟା ଦକ୍ଷିଣ ପଟୁ
ଝରକା ଗୁଡା କଣ କରିବା ଏଇ ଯୋଉ ସଟର ବାଲା କରିବା କି କାଠରେ କରିଦବା? ଖୋଲା ସିଷ୍ଟମ୍।
ଖୋଲା ସିଷ୍ଟମ କାଠରେ କରିବା ନା ତଳ ଘର ଟା ନା ଜ ସଟର ବାଲା କଲେ ଅସୁବିଧା ଆଗ ପଟ ଟା କରିଦେଲେ ଚ ଚଳିବ କିନ୍ତୁ ପଛ ପଟ ପଶ୍ଚିମ ପଟା ଆଉ ଏପଟଟା କୋଉଟା ଆଉ ଦକ୍ଷିଣ ପଟ ଟା କାଠ ଲଗେଇବାକୁ ପଡିବ।
ଆଉ କାହିଁକି ଦକ୍ଷିଣ ପଟ ଟା ବି ତ କରିଦେଲେ ହବ ସଟରରେ।
ନା ଏଟା କାଠ ଲଗେଇଦବା କାଠ କୁ ଆଡ କରିକି ଦିଟା ଝର ଝରକା କରିଦବା ଆମ ଏପଟ ଏ ମଝି ଘର ଟା ତିନିଟା ହବ ଝରକା ହବ। ଆଗଟା ଦିଟା ଝରକା ତ ହେଇକି ଅଛି ତା ମଝିଟା ସବୁ ତ ବକ୍ସ ହବ। ଏପଟ ରେ ବକ୍ସ ହବ ହଁ। ଆଉ ପଛପଟ ଗୋଟେ ଗ୍ରୀଲ୍ ଲଗେଇଦବା ଯେତିକି ମ ଅଳ୍ପ ଗୋଟେ ଲୋକ ମାନେ ଗୋଟେ ଜିନିଷ ପଶିବାର ଯେମିତି ହବ ସେମିତିଆ ଗ୍ରୀିଲ ଲଗେଇବାକୁ ପଡିବ ପଛପଟ ଗ୍ରିଲ ଟା।
ନାଇଁ ନାଇଁ ପଛପଟ ଗ୍ରୀଲ ଟା ଟିକେ ଉଁ। ମାନେ ବେଶୀ ଛୋଟ କରିବାନି ଯେତିକି ଦରକାର ଆଉ।
ହଁ ଯେ
ଗୋଟିକିଆ ଗୋଟିକିଆ ଗ୍ରିଲ୍ ଲଗେଇଦେଲେ ହବ ପଛ ପଟକୁ।
ହଁ ସେ ଗିଲ ଟା ପୁରା ଫ ଯେ ମ ପୁରା ଫୁଲ ଥିବ ଆଉ ମାନେ ଖୋଲା ନଥିବ।
ହଁ ମାନେ ତାଙ୍କର ଯେମିତି ତଳେ ଲଗେଇନାହାନ୍ତି। ଯୋଉ ସିଢି ପାଖକୁ ପଶିଲା ବେଳକୁ ଯେମିତି ଟେ ରଗେଇ ନାହାନ୍ତି।
ହଁ ହଁ।
ଲୁହାର ସେଇଭଳିଆଉ ଗୋଟେ ଲଗେଇଦେଲେ ହବ ପଛପଟଟା।
ହଁ ସେଇଟା ଲଗେଇଦବା ପୁ
ହୁଁ ହୁଁ ହୁଁ ପଛ ଟା ସେଇଟା ଗୋଟେ ଲଗେଇଦେଲେ ହବ। ଆଗଟା କଣ ଷ୍ଟିଲର କରିବା କି ଲୁହାର କରିଦବା ଆଗ।
ତା ଗୋଟେ ଷ୍ଟିଲ କରିଦବା ନା ସ୍ପଟି ଗୋଟା ଷ୍ଟିଲର କରିବା।
ଷ୍ଟିଲର କଲେ ବହୁତ ପଇସା
ଲୁହା କରିଦବା ନହେଲେ କଣ ଅସୁବିଧା ହଉଛି।
ହୁଁ ଦେଖିକି ରେଟ ଦେଖିବା ଏଟା ପଚାରିବା ସେଟା ପଚାରିବା କୋଉଟା ହବ ଠିକ ଆଉ।
ହଉ ଲୁହା ରେ ସିମ୍ପୁଲ ବାଲା କରିଦେଲେ ବି ହବ ସିମ୍ପୁଲ ଲୁହା କରିଦେଲେ ନୂଆ ଡିଜାଇନର କରିକି ସି-ସିମ୍ପଲ କରିଦେଲେ ବି ହବ।
ମତେ ତ ଟେନସନ ଲାଗୁଛି ଏଇଟା ଆମର ଗଡରେଜ ପଶିବ କି ନାଇଁ ଦୁଆର ମୁହରେ। ହ
ପଶିବା ଟା ଅଣେଇକି ନେଲେ ପଶିବ।
ଭାଇ ଯଦି ପଶିବ ଏ କଣ କହିଲ ମାନେ କବାଟ ବନ୍ଧ ଲାଗିବା ଆଗୁରୁ ସବୁ ଜିନିଷ ପସେଇ ସାରିକି ତାପରେ କବାଟ ବନ୍ଧ ଲ ଲଗେଇବା ଲଗେଇଲେ ଠିକ ହବ। ନହେଲେ କବାଟ ବନ୍ଧ ଲାଗିଗଲେ ଆଉ ପଶିବା ମୁସ୍କିଲ୍ ହେଇଯିବ।
ଇ
ପଶିବନି ପୁଣି।
ବାଡ଼ ବନ୍ଧ ଲାଗିଲେ ବସିବନି?
ନାଁ ଆଉ ଛୋଟ ହେଇଯିବ କବାଟ ବନ୍ଧ ଲାଗିଲେ ଆଉରି ଟିକେ ଦୁଆର ମୁହଁଟା ଛୋଟ ହେଇଯିବନି କି?
ହୁଁ।
ହୁଁ ଛୋଟ ହେଇଗଲେ ଆଉ ପଶିବନି ହେଟା ଗଡ୍ରେଜ୍ ଟା ଟେବୁଲ୍ ଟା। ଆ ପଶିବା ମୁସ୍କିଲ୍ ହେଇଯିବ ଆଗ ପଶେଇ ସାଇଲା ପରେ ପଛରେ ଆମେ ସେଠି ଥିବାରେ କବାଟ ବନ୍ଧ ଲଗେଇବା ଅସୁବିଧା କଣ ହଉଚି ରୁମ୍ କବାଟ ଗୁଡ଼ା ସେ କବାଟ ବନ୍ଧ। ଲଗେଇବା ଆଗ ଫାଷ୍ଟ୍ ଅଁ ଲଗେଇଦବା ସେ ପଛ ଗେଟ୍ ଟା ଆଗ ଗେଟ୍ ଟା ଆଗ ଲଗେଇଦବା ଝରକା ଫରକା। ତାପରେ ଆମେ ସେଠିକି ଯାଇ ସାଇଲା ପରେ ଘରୁକୁ ଓ ତାପରେ ସବୁ ଏ ଯୋଉ ରୁମ୍ କବାଟ ଗୁଡ଼ା ଲଗେଇବା ଆଉ। ଠାକୁର ଘର କବାଟ ରୁମ୍ କବାଟ ଦ୍ୱାର କବାଟ ସବୁ ଲଗେଇବା।
ଆଚ୍ଛା ‌
ସେମତି କଲେ ଠିକ ହବ।
ଏମତି ମାନେ‌ ପ୍ରାଏ ଘରେ ପ୍ରତିଷ୍ଠା କରିସାଇଲା ପରେ ଯାଇ କହୁଚ ଜିନିଷ ପତ୍ର ସିଫ୍ଟ୍ ହେଇସାଇଲା ପରେ।
ହଁ ହଁ ହଁ। ହଁ ଜିନିଷପତ୍ର ହଁ ଜିନିଷପତ୍ର। କେମତି କୋଉ ଦିନ ନେଇକି ଯିବା ମତେ ଭାରି ଖୁସି ଲାଗୁଚି ଭାବିଲା ଅଳୁକୁ।
ନେଇକିନା ଆଉଚି କଣ ଗୋଟେ ଜିନିଷ ମ ଘର କମ୍ପ୍ଲିଟ୍ ହେଲା ପରେ ଗୋଟେ ଗୋଟେ ଜିନିଷ ଘିତି ତା ଜିନଷ ଅଛି ନେଇକି ଯିବାକୁ ପଡ଼ିବ। ଆଉ ଗୋଟେ ଦିନ ଗୋଟେ ଗାଡ଼ି କରିବା ଯେ ଗୋଟେ ଦିନ ଗୋଟେ ଗାଡ଼ି କରିବା ଯେ ସବୁ ବଡ଼ବଡ଼ ଜିନିଷରା ପଳେଇବ ବାକ୍ସ ଫା
ବଡ଼ ଛୋଟ ସବୁ ଜିନିଷ ଯିବ ହଁ ଗୋଟେ ଗାଡ଼ି କରିବ ସେ ଥରରେ ଯାଉ କି ଦିଥରରେ ଯାଉ ଅ ଯୋଉ ଭଳିଆ ଯ ଜ ଆମେ ଆସିଥିଲେ ସେଠୁ ଯେ ଯେମିତିଆ ଗାଡ଼ି କରିଥିଲ ସେମିତି ଏତେ ବଡ଼ ଗାଡ଼ି କରିବନି। ହେଲା ଉଁ ଟିକେ ତାଠୁ ଟ ଗାଡ଼ି କରିବ ବରଂ ଯୋଉ କଁ କହିଲ ସବୁ ଜିନିଷ ଧରିଯିବ। ତା ଧିଅରେ ସବୁ ଜିନ୍ ଧ ଧରିଯିବ ଯେ ଆମେ ଡାକିଦବା କାହାକୁ ଟିକେ ସଜାସଜି କଲା ବେଳୁକୁ।
ହୁଁ।
ଆମେ ବି କରିଦେଇ ପାରିବା ଯେ କିଛି ଅସୁବିଧା ନାହିଁ କିନ୍ତୁ ସିଫ୍ଟ କରିବା ଦିନ ଟିକେ ଡାକିବାକୁ ପଡ଼ିବ ଯାହାକୁ ହେଲେ ଟିକେ।
ହଁ ଦିଟା ଲୋକ ଡାକିଦେଲେ ନେବେ ଆଉ ଏଇ ଆମ ସେ ଗାଁରୁ ଦିଟା ଲୋକ ଡାକିଦେଲେ ସେ ମାନେ ଏଠି ଆସି ଲୋଡ଼ କରି ସେଠି ଯାଇକି ଅନଲୋଡ଼ ବି କରିଦେବେ। ବୁଝିପାଇଲୁକି ନାଇଁ?
ହଁ ହଁ।
ଲୋଡ଼ ବି କରିବେ ଅନଲୋଡ଼ ବି କରିବେ ଆରା ଏତେ ଜିନିଷ ଟେ
ଆରେ ନାଇଁମ ଗାଁରୁ ହଁ ଗାଁରୁ କାହିଁକି ଡାକିବା ମୁଁ କୋହୁଚି ଏଇଠି ଲୋଡ଼୍ କରଲା ବେଳେ ଏବେ ଏଠି କାହାକୁ ତା ଡାକିଦେଲେ ସିଏ ଲୋଡ଼ କରିଦେବେ ତାଙ୍କର ଓ ଖାଲି ଲୋଡ଼ କରିବା ପାଇଁ ଯେତିକି ପଇସା ନବା କଥା ସେ ନେଇଯିବେ। ହେଲା ତାପରେ ଆମେ ଏଁ ଉଁ ଜି ଷ ପତ୍ର ଭାର କଲା ଅଳୁକୁ ପୁଣି କାହାକୁ ଡାକିଲେ ସେ ତାର ଭାର କରିଦବ ଖାଲି ଯେତିକି ପଇସା ତାର ହଉଥିବ ସେ ସେତିକି ପଇସା ନବ ଆଉ କଣ।
ହୁଁ। ନାଇଁ ଏମିତି ହେ କଲେ ବି ସେମିତି ହବ ଏଠି ପୁଣି ଲୋକ ଥିବା ଦରକାର ନାଁ ହେମତିଆ ଲୋକ ଆଉ। ଆହା ଟେ ଖାଲି ଇଏ ଗୁଡ଼ାକ ତ ଅନ୍ୟ ଲୋକ ଉଡ଼ା ତ ହେଇଥିପାଇଁ ମନା କରୁଚି।
ନାଁ ସେଇ ଲୋକ ନମ୍ବର୍ ଟା ସେପ୍ ରଖିଲ?
ଦୀପକ ନମ୍ବରଟା
ଯୋଉ ହଁ ଘର କାମ ଯୋଉ ଯିଏ କରିଥିଲା
ହଁ ଦୀପକ ନମ୍ୱରଟା ସେଭ ଅଛି ମୋ ପାଖରେ
ତା ନମ୍ବର ଟା ସେଭ କରିବାକୁ ଦବ କେତେବେଳେ, ଦରକାର ହବ ନମ୍ବର ଟା ସେଭ କରିକି ରଖିଥିବ କି ନାଇଁ ତମେ
ହୁଁ।
ସେତେବେଳକୁ ଟିକେ ଜଗାକୁ ଡାକିଦେଲେ ବି ଟିକେ ଭଲ ହବ।
ହଁ ଟିକେ ହେଲ୍ପ କରିବ।
ହଁ।
ପ୍ରତିଷ୍ଠା ଦିନ ତ ଘର ପ୍ରତିଷ୍ଠା ଦିନ ତ ସେଇଠି ରହିବାକୁ ପଡିବ ନା?
ହଁ ହଁ ଆଉ ସେଦିନ ତ ସେମାନେ ସେଠିତ ରହିବାକୁ ପଡିବ ସେ ଘରେ ଶୋଇବାକୁ ପଡିବ ସେଇ ଦିନଠୁ ରହିବାକୁ ପଡିବ ହଁ ତା ପରଦିନ ନେଇ ଆ ଯିବା ଜିନିଷ ପତ୍ର ଗୁଡା ତା ପରଦିନ ସବୁ ଜିନିଷ ନେଇଯିବା ପ୍ରତିଷ୍ଠା ପରଦିନ ଦିନ ହଁ ସେଇଦିନ ତ ଯିବ ସେଠି ପୂଜାପୂଜି ଯାହା ସାମାନ ଦରକାର ସବୁ ନେଇ ଯାଇଥିବା ଆମେ ଗାଡିରେ ଯାହା ଜିନିଷ ଦରକାର ହବ।
ନେଇ ତ ନେଇଯାଇଥିବା ଠାକୁରଙ୍କୁ ତ ଠାକୁର ତ ଆଗ ପଳେଇବେ
ତା ପରଦିନ ଆମ ଠାକୁରଙ୍କୁ ନେଇକି ପଳେଇବା ହଁ ଆଗ
ଠାକୁରଙ୍କ ଦିନ
ପ୍ରତିଷ୍ଠା ପୂର୍ବ ଦିନ ଆଗ ବଉଙ୍କୁ ନେଇକି ଛାଡିଦବାକୁ ପଡିବ ପ୍ରତିଷ୍ଠା ପୂର୍ବ ଦିନ
ହଁ।
ନାଇଁ
ଠାକୁରଙ୍କ ଜିନିଷ ଆଉ ଯୋଉ ରୋଷେଇ ଜିନିଷ ଟା ପଳେଇବ, ଆଗ ନା ରୋଷେଇ ଜିନିଷ ପଛେ ଯିବ
ନାଇଁ ରୋଷେଇ ଜିନିଷ ଟା ପଛରେ ନେଲେ ଚଳିବ, କିନ୍ତୁ ଏଇ ଯୋଉ ଗ୍ୟାସ ଫ୍ୟାସ ଟା ନେଇଯ ପଡିବ ନା ଗ୍ୟାସ ଟା ନନେଲେ କେମିତି ସେଠି କଣ କରିବ ମଣିଷ?
ହଁ ସେଠି ଗ୍ୟାସ୍ ଟାଙ୍କି ହାଣ୍ଡି ଡେକିଚି କେତେ ଜିନିଷ ବସ୍ତା ଦି ବସ୍ତା ବ ସବୁ ଯାକ ପୁରୀ ପଳେଇବ ଆଉ କଣ?
କୋଉଥିରେ ପୁଣି ନବାକୁ ପଡିବ?
ରେ କଣ ଏ ତ ମୋଟର ସାଇକେଲ ନେଇକି ପଳେଇବା।
ଆସ ମୁଁ ଭାବିଥିଲି ନୂଆ ଚୁଲାଟେ ରେ ନୂଆ ଗ୍ୟାସ୍ ଚୁଲାଟେ କିଣିଦେଲେ ହବ ବୋଲି ଭଲ
ନହେଲେ ନୁଆ ଗ୍ୟାସ ଚୁଲାଟା ସେଥିପାଇଁ କିଣହେବ। ଆଗେ ଆସିଲ ଟ କେଣି ଖେଟ ନୂଆ ଗ୍ୟାସ ଗୋଟେ ସେଇଠି କିଣିକି ରଖିଦେଲେ, ହବ ଟାଙ୍କି ଟା ଏଇଠୁ ନେଇଗଲେ ହବ। ଆଉ ଚୁଲିଟ ବି କରିବାକୁ ପଡିବ ପା କାଠ ଚୁଲି ଗୋଟେ
କାଠ ଚୁଲି କଣ ପାଇଁ?
କାଠ ଚୁଲିଲେ ପୁରା ରୋଷେଇ ଘରେ କ୍ଷୀର ଉତରାନ୍ତି।
ନାଇଁ ତ ଗ୍ୟାସ ରେ ବି ତ ଉତରେଇଦଲେ ହବ କିଏ କହିଲା? ଚୁଲି ଟା ଖାଲି କରିଥିବା ଦରକାର ଏ ଯୋଉ ହଁ।
ଗ୍ୟାସରେ କରିଦେଲେ ହବ।
ଗ୍ୟାସ ରେ କରିଦେଲେ ହବ। କ୍ଷୀର ଖାଲିି ଉତରା ହବ। ରୋଷେଇ ତ ସେଆଡେ ପଛ ଆଡେ ରୋଷେଇ ଯାହା କରିବା କଥା ହଉଥିବ। ହେ ଲାଗେ ଖାଲି କ୍ଷୀର ଉତୁରା ହବ ଖାଲି ସେଇଦିନ
ଓ ହୋ। ଆଉ ସେଦିନ ଏତେ କାମ ରହିବ ବହୁତ କାମ ରହିବ ସେଦିନ ଆ
ସେଦିନ ବହୁତ କାମ ରହିବ ପା କେମିତି କାହାକୁକହିଥିଲେ ଟିକେ ଟିକେ ନ ଆସିଲେ ନକଲେ ହଇରାଣ ହେଇଯିବା ଆମେ
ହୁଁ।
ଜଗାକୁ ଡାକିଲେ ସିନା ସିଏ ସିନା ଆ ହେଲ୍ପ କରିଦବ ଏଇ ଜିନିଷ ପତ୍ର ଇ ଗୁଡାକରେ କି କଣ କୋଉଠି ଜିନିଷ ଲାଗିଲା କି କଣ ଏଇଗୁଡାକରେ। ଆଉ ଛୋଟ ଛୋଟ ଘର କାମ ଗୁଡାଉ କଣ ତାକୁ କହିବ କି ମଣିଷ
ନାଇଁ ନାଇଁ।
ତା ପାଇଁ ତ ଆଉ କାହା କାହାକୁ ଗୋଟେ ହୁଁ।
କହିବାକୁ ପଡିବ ଆଉ
ହୁଁ ଆଉ କିଏ ସେଇଭଳିଆ ଅଛି କହିଲ?
ନାନୀ ଡାକିଲେ ହବ କି?
କୋଉ ନାନୀ କଥା କହୁଛ?
ଆମ ନାନି ତ ଡା ହଁ।
ଆମ ନ ନା ସିଏ ଆସିବ ସେ ସେମିତିରେ ଦେଖୁଛ ଆସୁନି କେତେବେ ବୁଲି ଟିକେ। ସିଏ ଆସିବ ପୁଣି ଦି ଦିନ ରହିବ ଆମର ବୁଝିବ ଏଇ ଛୁଆ ଝିଅଟା ଆମ ନାନୀ କଣ ଆସିବେ ଆମ ନାନୀ କହିବ କହୁଛ। ଭଲ ହେ ଲାଗି ତମେ। ମୁଁ ଭାବୁଛି ଛୁଆ ଝିଅ ଟାକୁ କହିଦବା ଛୁଆ ଝିଅକୁ ପଳେଇ ଆସିବ।
ହଁ ସିଠିକ ଆସିଲେ ବି ସାହାଯ୍ୟ କରିବ।
ହଁ ସେ ପନ୍ଦର ଦିନ ରହିକି ଯିବ ତାକୁ ସେଇଠି ଟେ କହିଦେଲେ ଆସିବ ପନ୍ଦର ଦିନ ମା ଆସେ କ ରହିକି ଯିବ ଏକାଥରେ ଆଉ।
ହଁ ଗାଁଟା ତ ତ ଚିନ୍ତା ନାହିଁ ଆଉ।
ହଁ।
ଏସବୁ କାମ କରିବା ତଥାପି ଆମର ଏତକ ପଛଟା ଆଗଟା ଉଠିଲା ବେଳକୁ ମିନିମମ୍